ହାଲୋ।
ତୋ ବାପା କଲ କରିଥିଲା ଲାଷ୍ଟ କୁ ପାଟି ଖରାପ କ ମତେ କହୁଛି। ହାଲୋ।
ହଁ।
କହିଲି ବା ଯା ସାଡେ କଥା ହବାର ନାହିଁ। ହାଲୋ ଆଜ୍ଞା ଦିଦି।
ଲାଇଫ ରେ କିଛି ତୋର କରିବାର ଅଛି ନା କରିବାର ନାହିଁ?
ଆଜ୍ଞା କରିବାର ଅଛି।
ତ ଯେତିକି ଅଛି ସିଲାବସ ଆଗକୁ ତାକୁ ଛାଡେ ଏ କମ୍ପ୍ଲିଟ କର। ନା ଆସିନି ଏପର୍ଯ୍ୟନ୍ତ।
କଣ କି?
ଏ ବୂ ଦି ମୁଁ ଦେଖିବି ଜେତେଳେ ତୁ ଖାଲି ତୁ ତ ବୁଲୁଛୁ।
ଏ ବସିଚି ବୁଲୁଚି ଏନା ଛୁଟିରେ ପୁଣି ଆର ମାସରେ ଯିବୁ ଆରେ ହଷ୍ଟେଲ। ଜାଣିନୁ କିଛି କଣ ପଢା ହବ ଆଉ ସିଟି ଫର୍ମ ଫିଲପ କରିଛି ଯେ ଅ ଯୋଉ ମୁଁ ସିଟି ପାଇଁ ହେଇ ଯାଇଛି ମୋର ମୁଁ ଯ ଲେଖିଦେମି।
କଂ ହେଇଯାଇଚି?
କ ମାନେ ଇଂଲିଶ ପୁରା ପାଟିରେ। ମ୍ୟାଥ ବି ପୁରା ପାଟିରେ ଖାଲି ଥରେ ଦେଖିବି ଯିବି ଲେଖିକିଣା ଆସିବି।
ହଁ ୟେ ବାବା ଆ ମ୍ୟାଥ।
ମ୍ୟାଥ ହେଇଯାଏ ହଁ ଟିଉସନ୍ କରୁଥିଲି ପିଲାଙ୍କୁ।
ଆଉ ସାଇନ୍ସ
ସାଇନ୍ସ ହେ ବା ସାଇନ୍ସ ଟା କଣ ଖାଲି ଟିକେ କେମିଷ୍ଟି ଟା ଦେଖିବା କଥା।
ହୁଁ ଆଉ ତୋ ମୁହଁରେ ଯିଭ ପାଖରେ ଅଛି ନା?
ମୁଁ ଖାଲି ହିଷ୍ଟ୍ରିଟାରେ ଟିକେ ଦୁର୍ବଳ। ସିଟି କରିବାର ନାହିଁ କିନ୍ତୁ ବାପା ଜବରଦସ୍ତି କହୁଚନ୍ତି ସିଟି କରିବାକୁ। ସବୁ ତ ହେଇଚୁ ସିଟି ପାରିଲୁ ତାହଲେ ଟିଚର ହେଇଯିବି ଯଦି ମୋ ଜୀବନଟା ବରବାଦ ହେଇଯିବ।
ନା ନା କିଛି ବରବାଦ ହବନି, ପୁଅ ଜାଣିଚୁ ଚାକିରି ମାନେ ପେ ସରକାର ମାନେ ଗ କଣ? ଗାଁ କଣ ହେଟା ସ୍କୁଲ ଟିଚର ବହୁତ ଭଲ। ବସ୍ ଦଶଟା ରୁ ଚାରିଟା ଯିବୁ। ସେଥିରେ ପୁଣି ଲଞ୍ଚ ଆୱାର ଅଛି ତୋ ପିରିୟଡ୍ ଫୁଣି ଅଛି। ଠିକ ବହୁତ ଭଲ ତୋ ଲକ୍ ଥିବା ଦରକାର ମୋ ଦିଦିର ସେ ସେମିତି ଥିଲା ଆସିଥିଲା ବି ଗୋଟେ ଜାଗା ଆସିଥିଲା କନ୍ଧମାଳରୁ ବଟ୍ ଯାଇପାରିଲାନି।
ହୁଁ। ନାଇଁ ଯେ ଏ ବୟସ ରୁ ମନ ଖାଲି ପଇସା ପଛରେ ଗୋଡ଼େଇଲାଣି ଆଉ ତା ପେସେନସେ ଥିବା ଦରକାର ନା ଆଉ ଛ ସାତ ବର୍ଷ ଖଣ୍ଡେ
ପଇସା ପଛରେ ଏତିକି ଏଥି ଏଥି ପାଇଁ ଗୋଡେଇଲେ କି ଆମର ଟିକେ ଆମେ ଘରର ସିଚୁଏସନ ପରିସ୍ଥିତି ଦେଖିକି ଆମକୁ ସେଇ ବାଟକୁ ଯିବାକୁ ପଡୁଚି। କିଛି ନାଇ ଆଜି ନ ହେଲେ କାଲି ତ ଆମେ ସବୁ ଠିକ୍ ହେଇଯିବ। ପାଠଟାକୁ ଛାଆନା ପୁଅ କେବେ ବିି ପାଠଟାକୁ ଛା ନା ଆଉ ଘରେ ତ ବାପା ପଢ଼ଉଛନ୍ତି ନା। ନ ପଢେଇଥିଲେ ଗୋଟେ ଅଲଗା କଥା। ଏତେ ଟଙ୍କା ଦେଇକି ସାରିବେ ତୁ ଯଦି ପେପରଟେ ଟାଇମ ଟା ଦେଇଦବୁ ତ।
ଆଜ୍ଞା।
କେତେ କଷ୍ଟରେ ଯାଇକି ସେ ବାହାରେ ରହିକି କ ଖଟୁଚନ୍ତି ଏକା ସିଏ ହିଁ ଜାଣିଚନ୍ତି ପାଞ୍ଚଟଙ୍କା ବି କରିବା ଟା ଭାରି କଷ୍ଟ। ଯିଏ କର୍ମ କ କାଇଁକି କର୍ମକ୍ଷେତ୍ର ରେ କରୁଚି ସିଏ ହିଁ ଜାଣିଚି। ଏ ତୁ ବି ଜାଣିଛୁ ଗୋଟେ ବି ଯାହାବି ହଉ ଗୋଟେ କାମ ବି କରିଥିବୁ। ତୁ କଣ ସାଙ୍ଗେ ସାଙ୍ଗେ ତତେ କିଛି ପେମେଣ୍ଟଟା ଦେଇଦେବ କି ତୁ ତା ପୂରଣ କରି ସାଇଲା କି ତାଙ୍କ କାମ ଟା କରିସାରିଲା ପରେ ହି ସେ ତତେ ପେମେଣ୍ଟଟା ଦବ। ସେ କାମ ଟା କରିବା ତତେ ମେଣ୍ଟାଲି ଫିଜିକାଲି କେତେ କଷ୍ଟ ନ ନବାକୁ ପଡିବ।
ଆଜ୍ଞା ମୁଁ ତ ଖାଲି ଫୋନ୍ ଧରିକିନି ଟିକେ କଣ ଦି ତିନି ଦିନି - ସିଏ ତାଙ୍କର ବାବା ତାହେଲେ ଆହୁରି ହାର୍ଡ କାମ କରୁଥିବେ।
ନିହାତି ନିହାତି ହାର୍ଡ କରୁନଥିବେ ବୋଲି ହାର୍ଡ ହଉ ମାନେ ଆମେ ତ। ହଁ ମେଣ୍ଟାଲି କରୁଛନ୍ତି ସେ ଫିଜିକାଲି ଯାଇକି କାମ କରୁଛନ୍ତି ସେ କେତେ କେତେ କଷ୍ଟ ନ ପାଉଥିବେ ତୁ ଯଦି
ଆଜ୍ଞା।
ସମୟ ଟା ଯଦି ବେକାରରେ ଉଡେଇଦବୁ ତ ବାପାଙ୍କ କଷ୍ଟ ଲାଗିବନି ତ ଜାଣିବେ ଯଦି ମୁଁ ଏତେ କଷ୍ଟ କରିକି ମୋ ଛୁଆକୁ ପଢଉଛି ସେ ଯଦି କିଛି ଅଲଗା ବାଟରେ ଯାଉଛି କିନ୍ତୁ ଆମେ ଆମେ ଜାଣିଛୁ ତୁ ଖରାପ ହବୁନୁ ଅବଶ୍ୟ ହେଲେ ତୁ ମାନେ ବାଟ ଟା ଯୋଉ ବାଟ ଟା ଚୟନ କରିଚୁ ଠିକରେ ଚୟନ କର।
ଆଜ୍ଞା।
ବାପା ହଉ ମା ହଉ ବାପା ତୋ ବାପା ମାଆ ତୋ ଉପରେ ଆଶା ରଖିଛନ୍ତି କି ମୋ ପୁଅ ବଡ ହେଲେ ଏଇଆ କରିବ କି ସେଇଆ କରିବ। ଯାହାବି ତାଙ୍କର ଆଶା ଅଛି।
ଆଜ୍ଞା ବେ ମୁଁ ତ କିଛି ଜାଣିନି ନା ମୁଁ ଜଷ୍ଟ ମୋର ପ୍ଲସ୍ ଟୁ ସରିଲା। ଆଉ ମତେ ଯୁଆଡେ ଯିଏ ଯାହା କହୁଛନ୍ତି ମୁଁ ସେଇଟା କରିବି। ବାପା ମାମା ଯାହା କହୁଛନ୍ତି ସେଇଟା କରିବି। ସେଥିପାଇଁ ତ ପଚାରିଲି ତମୁକୁ ଆକାଉଣ୍ଟଟାଣ୍ଟ ହେବାକୁ କଣ ଦକାରେ।
ତୁ ନାଁ ତୁ ହୋଉଚି ଅ ବିଟେ କରିବୁ ନା ବିଟେକ୍ କଲେ ଅଭିଅସ୍ଲି ତୁ ବି ମାନେ ତୋର ବି ଟେକ୍ କଂପ୍ଲିଟ୍ ହବା ପୂର୍ବୁରୁ ତୋର ତୋ ପାଖକୁ ବୋହୁତ ସାରା ଜବ୍ ଆ ନି ଆଗୁକୁ ହି ଆସିବ ତୋ ଇଚ୍ଛା ତୋ ତା ଭିତୁରୁ ଯୋଉଟା ଚ ମାନେ ଚଏସ୍ କରିବୁ ମାନେ ନିଜେ ଚୟନ କରିବୁ କରି କିଛି ନାହିଁ।
ଅହ।
ସେମିତି ନୁହଁ ଯେ ଆକାଉଣ୍ଟଟାଣ୍ଟ୍ ହେଇଯିବୁ ମାନେ ଆକାଉଣ୍ଟ ପଢ଼ିବା ପାଇଁ ଆକାଉଣ୍ଟଟାଣ୍ଟ୍ ହବା ପାଇଁ କାଇଆପୁଁ କମର୍ସ ପଢିି଼ବା ହି ଦରକାର ନା। ସେତିକି ମାଇଣ୍ଡ୍ ଖର୍ଚ୍ଚ କରିବ କି ଭୁ ଆକାଉଣ୍ଟଟାଣ୍ଟ୍ ବହୁତ କିଛି ଥାଏ ବହୁତ ତା ପାଠ ଅଛି। ତୁ ଏବେ ଯୋଉ ପାଠ ପଢ଼ୁଚୁ ସେଟା ଆଗେ ମାଇଁ କର ବାପା ଏବେ କେତେ ଟଙ୍କା ନେଇକି ଖ ର୍ଚ୍ଚ କରିକି ଆଇଲେ ପଚାଶ ହଜାର ଟଙ୍କା କୋଉଠି ଅଛି? ଦି ମାସ ତିନି ମାସ ଖଟିଲା ପରେ ଯାଇଁକି ପଚାଶ ହଜାର ଟଙ୍କା ହବ। ତୁ ପାଇଁ ଯାହା ବି କରୁଚୁ ମାଇନ୍ ଦେଇକି କର ପଢ଼ୁଚୁ ଯଦି ମାଇନ୍ ଦେଇକି କର। ଫୋନ୍ ଫୋନ୍ ୟୁଜ କର ଠିକ୍ ଅଛି ବୟସ ଅଛି ହେଟାରେ ହବ ତାପରେ ବି ତୁ
ନାଇଁ ଫୋନ୍ ବେଶୀ ୟୁଜ୍ କରେନି ଖାଲି ଏଡ଼ିଟିଂରେ ଯାହା ଦୁ ସେ ଲାଗେ।
କିଛି ଦରକାର ନାହିଁ ହଁ ଏବେ ମାସେ ପାଇଁ ଦି ମାସ ପାଇଁ ଆସିଚୁ ସେ ଭିତରେ ଯାହା ବୁଲିବା ଯାହା ବି ଯୁଆଡ଼େ ଯିବା କର କିଛି ମନା ନାହିଁ। ତାପରେ ଯୋଉ ସମୟଟା ଆସିବ ସେଟା ତୁ ଓନ୍ଲି ପାଠରେ ହିଁ ଦେ ଏବେ ତୋର ବୟସ୍ ସ ଅଛି ଯେତେ ପାଠ ପଢି ପାରିବୁ। ପାଠ ପଢ଼ିବାରେ ବୟସ ଏକରେ ନଥାଏ। ତାପରେ ବି ତୁ ଦେଖ୍।
ଆଜ୍ଞା ଦିଦି।
ତୁ ତାପରେ ବି ତମ ସାନଟାକୁ ବି ଦେଖେ ସାନଟା ବି ଅଛି ନା।
ହଁ ତାକୁ ଆଉ ଦେଖୁଚି। ଦେଖୁଚି ଯେ ସେ ମାନୁନି ମତେ ଆଉ।
ଭାଇ ପା ଭାଇ। ଲୋ ଭଉଣୀକୁ କିଏ ମାନନ୍ତି?
କଡ଼ା ଚବିଶ ଘଣ୍ଟା ଚବିଶ ହଜାର ଥର ଲାଗୁଚୁ।
ଉଁ ହୁଁ। ସିଏ ଛୋଟଟା ଯେ ଜିଦି କଲେ ତୁ ଜିଦି କରିବୁ?
ସେଟା ତ ଅସୁବିଧା ବଡ଼ ହେଇଯାଇଚି ଯେ ଆଉ ଛୋଟ ହେଇଥିଲା ଭଲ ହେଇଥାନ୍ତା।
ଆଉଁ ଭଲ ହେଇଥାନ୍ତା ଟା ସେଇଟା କବେ ଧନ ମାଇଣ୍ଡ୍ କୁ ଆଣିବୁନୁ କି ମୁଁ ବ ସାନ ହେଇଥିଲେ ଭଲ ହେଇଥାନ୍ତା। ନାଁ। ଭଗବାନ ସେତିକି ତତେ କ ସେତିକି ସହିବାକୁ ସୁକ୍ ମାନେ ଯୋଉ ସହିବାକୁ ଦେଇଚନ୍ତି ବୋଲି ତୁ ସହିିବୁ କାମ କରିବୁ ଫୁଣି ସହିବୁ କାମ କରିବୁ ତୋତେ ସେତିକି କାପାବିଲିଟି ଦେଇଚନ୍ତି ତୁ କାମଟା କରିପାରିବୁ ବୋଲି ଦୁ ତେ ବଡ଼ କରିଚନ୍ତି ସେମତି କାହାକୁ ବଡ଼ କରିଦିଅନ୍ତିନି ସାନ କରିଦିଅନ୍ତିନି। ତୁ ଯଦି କହିବୁ ଏ ଦିନିଷଟା ମା ମୁଁ ଆଣିପାରିବିନି। ଆଣିବ କିଏ ବାପା ତ ବାହାରେ ରହୁଚନ୍ତି ଏଁ ପୁଅ ତ ସାନ କରିବ କିଏ?
ସେଇଟା ପା ଖଟଉଚନ୍ତି ଯେମତି ମୂଲିଆ।
ଉଁ ଫୁଣି ମୂଲିଆ, ଆଉ କାହାକୁ କହିବେ ତତେ କହିବେନି କହିବେ କାହାକୁ?
କୁହନ୍ତୁନି, କୁହନ୍ତୁନି, ଯାହା ଏଇ ସକାଳୁ ଉଠୁ, ଏଇ ଉଠୁ ଉଠୁ ଛଅଟା ବାଜିଲାଣି ଉଠୁ, ଶାଖା ଯିବୁ, ତାପରେ ଶାଖା ଗଲି ଆସିଲି ଏଇଟା କାମ କରିବ, ଯଟା କରିବୁ, ତାପରେ ସବୁ କାମ କରିବୁ ଆ ଚାଖା ଜାଣିଚନ୍ତି ନା? ହାଲୋ। ହାଲୋ। ହାଲୋ।